ହଁ ହାଲୋ। କଁ କରୁଥିଲ?
ଏମିତି ଖାଇବା ସରିଲା, ଶୋଇବାକୁ ଆସିଲି ଆଉ।
ଓହୋ। ସେଇଥିପାଇଁ ମୁଁ ଭାବିଲି ଫ୍ରି ଥିବ, ହଁ ମୁଁ ଭାବିଲି ଫ୍ରି ଥିବ ଟିକେ କଥା ହେଇଯିବା ଆଉ, ଆଉ ଦିନରେ ତ କାମରେ ଯାଉଛ।
ହୁଁ।
ସେଇଥିପାଇଁ ଟିକେ କଲ କଲି ଆଉ ଫ୍ରୀ ଅଛ ତ?
ହଁ କୁହନ୍ତୁ।
ଓ ହୋ ଆଉ ଆଜି କଣ ସବୁ ତମର ଅଫିସ ରେ ହେଲା?
ଆ ଆମର ତ ଡେଲି ଯାଉଛୁ ଅଫିସ ରେ କାମ କରୁଛୁ ଯାହାବି ମାନେ ହସ୍ପିଟାଲ ଲାଇନ ରେ ତ ମାନେ ପେସେଣ୍ଟଙ୍କ ସହିତ ତାଙ୍କର ଯାହାବି ଯାହାର ଯୋଉଟା ଦରକାର ତାଙ୍କୁ ସେଇ ଜିନିଷ ଆମେ ଦଉ ତାଙ୍କୁ। ହୁ।
ହୁଁ ହୁଁ ଯୋଉ ରିପୋର୍ଟ ଫିପଟ ଲେଖା ଲେଖି ସେଗୁଡା ସବୁ ତମର?
ସବୁ ସବୁ ଆମର।
ସେଇଥିପାଇଁ ବହୁ ଟେନସନ ରହୁଥିବ ନା ନାଇଁ ଭାରି।
ଦିଟା ଯାକ ଦିଟା ଯାକ ମାନେ ସମ୍ଭାଳିଲା ବେଳକୁ ଗୋଟେ ଘର ଗୋଟେ ସେଇଠି ଦିଟା
ହଁ ହଁ। ନାଇଁ ନାଇଁ ସତ ସତ ସେଇଥିପାଇଁ ଟିକେ ବେଳେ ବେଳେ ମାଇଣ୍ଡ ତମର ଏପଟ ସେପଟ ହେଇଯାଉଛି ହଁ।
ଆଉ ଛାଡି କାମରେ ବି କାମରେ ବି ଛାଡିକି ବି ଘରେ ବି ରହିହବନି କି ଗୋଟେ ଜାଗାରେ ରହିକି ବି
ନାଇଁ ସତ କଥା ହୁଁ ନାଇଁ ଏମିତି ବ୍ୟସ୍ତ ରହୁଛ ଭଲ ଯେ ଏତେ ବ୍ୟସ୍ତ ରହିବ ଭଲ ନାଁ। ହଁ ଘର ଅଳ୍ପ ଆସିବ ଯେତିକି ଶୁଣ ସେମିତି ନୁହଁ ଯେ ଆମେ ମାନେ ମରି ସରି ସବୁ କରିବା ବୁଝିପାରୁଛ ନାଁ ଆମେ ଯେ ଏତିକି ପାରିଆ ତମର ଯିଏ ଉଁ ମାନେ ସାମ୍ନାରେ ଯୋଉ ଲୋକ ଅଛି ସିଏ ବି ଜାଣିବା ସିଏ ବି ଭାବିବା ଦରକାର ନା ସବୁ ଆମେ ବୋହୁ ହେଇଛେ ମାନେ ଯେ ଆମେ ସବୁ ଭାବିବା।
ସେଇଟା ଭାବନା ଆସେନି ସମସ୍ତଙ୍କୁ ସେଥିପାଇଁ ଗୋଟେ ବିରକ୍ତି ଭାବ ଆସେ କାହିଁକି ନାଁ।
କି ସିଏ ବି ଭାବିବା ଦରକାର ଗୋଟେ ଲୋକ ଯାଉଛି ଆସୁଛି। ଆମକୁ ଫାଇନାନ୍ସ ମାନେ ପଇସା ପତ୍ରରେ ଆମକୁ ହେଲ୍ପ କରୁଛି। ତାପରେ ସେ ତାର ଆସିକି କିଛି କର୍ତ୍ତବ୍ୟ କରୁଛି।
ଏଇଟା ବାପା ମା ବାପା ମା ହିଁ ବୁଝିବେ ଯି ଜନ୍ମ କରି ପ୍ରଶଂସ ବୁଝିବେ ସମସ୍ତେ ବୁଝିବେନି।
ଯିଏ ନ ବୁଝିଲେ ନାହିଁ ତମେ ଯେତିକି କରିବା କଥା କରିବ ଯଦି ପା ସରିଲା ଆଉ କଣ ହଁ ଆଉ ଏଇଟା ମନେକ ତମେ ଯୋଉଟା ବି କରୁଛ ଦେଖୁଛନ୍ତି ଭଗବାନ ଦେଖୁଛନ୍ତି ଆଉ ସିଏ ବି ଯୋଉଟା କରୁ ଦେଖ ଟିକେ ଆଗକାଳିଆ ଲୋକ କଣ ସେମାନେ ଜମା ମାନିବାକୁ ତାଙ୍କ ଶାଶୁ ଶ୍ୱଶୁରୁର ହଇରାଣ କରିଛନ୍ତି ମାନେ ସିଏ ନିହାତି କରିବେ। ଏଟା ତାଙ୍କ ମାଇଣ୍ଡ ସେଟ କି ନାଇଁ ଆମେ ଏମିତି ହେଇଛୁ କି ଆମ କୁ ଆମେ ଭଲ ରଖିବା ସେତିକି ଫେ ସ୍ଵାଧୀନତା ଦବା। ତ ବୋହୁ ଆହୁରି ଝିଅଠୁ ବଳିକି ଅଧିକା କାମ
ସେ ରୋଲ ଟା ହଉଛି ବାରଫୁଲ ରୋଲ ନାଁ ଶାଶୁ ରୋଲ ଟା ହଉଛି ପାଉଁରଫୁଲ ରୋଲ।
ହୁଁ ତାପରେ ମ୍ୟାନେଜ କରିବା ଟା ବି ହେଲା କଥା ସମସ୍ତ
ହଁ ଦୁଇ ହଜାର ଛବିଶ ହେଲାନି ସି ହେଲେ ବି ସେଇ ଚିନ୍ତା।
ହଁ ସେଇ ବା କହୁଛି ଆଗକାଳ ଲୋକ ନା ସିଏ ଚିନ୍ତାଧାରା ସେମାନଙ୍କର ଚେଞ୍ଜ ହବନି।
ହଁ ବଡଙ୍କୁ ତ ଉତ୍ତର ବି ଦେଇ ହବନି ଆଉ ସ୍ଵାମୀ ଯଦି ବାପା ମା ର ଭକ୍ ତ ଥିବେ ତମ ବାପା ମା ହେଇଥିଲେ ହଁ ସେମିତି ହଁ ଜୀବନର ନୂଆ ପର୍ଯ୍ୟାୟ ଆରମ୍ଭ ହେଇଛି। ଦେଖାଯାଉ କେତେ ଦିନ ଯାଏ ଭଗବାନ ସମ୍ଭାଳି ନଉଚ
କିଛି ନାହିଁ କିଛି ନାହିଁ କିଛି ମାନେ ମାଇଣ୍ଡ ଇଏ କରନା ପୁରା ଆରାମ ସେ ରୁହ। ଯେତିକି ଦରକାର କର କିଛି ନାହିଁ। ନିଜେ ତ ତମେ ଇଣ୍ଡିପେଣ୍ଡେଣ୍ଟ ତ ଅଛ। ତମେ ଏତେ ବେ କାହିଁକି? କଣ ଗୋଟେ ଘରେ ରହିଥାନ୍ତ ଆହୁରି ପାଗଳ ଭଳିଆ ଲାଗନ୍ତା। ବାହାରକୁ ଯାଇଛ ବାହାରକୁ କରୁଛ। ଯେତିକି ପାରିବ କରିବ। ନହେଲେ ନାଇଁ କଣ ଅଛି?
ସେ ନାଇଁ ଜିନିଷ ଟା ଆମେ ନାଇଁ ଜିନିଷ ଟା କ କହି ହେଇଯିବ କିନ୍ତୁ କରିହଉନି। କାହିଁକି ନା ସେ ସି ମାନେ ସମୟ ହିଁ ସେଇୟା। ତମେ ନାହିଁ କହୁଥିବ ତମକୁ ହିଁ କରିବାକୁ ପଡିବ। କାହିଁକି ନା ସେମାନେ ବଡ ଡ ସେମାନେ ଜାଣିଛନ୍ତି। କୋଉ ଟାଇମରେ କେମିତି ଆକ୍ସନ କରିଲେ ସେ ରି ରିଲାକ୍ସ୍ ହେଇଯିବେ। ତମ
ନାଇଁ, ନାଇଁ ଏଇଟା ହୁଏ, ହୁଏ, ହୁଏ। ମୁଁ ବୁଝିପାରୁଛି ତମ ପରି
ତର ଗୋଟେ ଗୋଟେ ନୂଆ ନୂଆ ପରିସ୍ ସ୍ତିତି ମାନେ ଆସୁଛି ତ ସବୁକୁ ସାମ୍ନା କରିକି ଯିଏ ଆଗକୁ ବଢି ପାଇଲା ସେଇଟା ହଉଛି ଜୀବନ।
ନିହାତି ନିହାତି ନିହାତି ଏବେ ସମସ୍ତ କେତେ ଅଛନ୍ତି। ସେମିତି ତ କହିବା କଥା ନୁହଁ। ଆଗକୁ ଆଗକୁ ଜୀବନରୁ ଜଣେ ଜଣେ ଜଣେ ଜଣେ ବାହାରିବେ। ତାପରେ ହଁ ସେଇଟା ହଁ।
ବୟସ ଆଜି ସିଏ ରୁହନ୍ତୁ କି ମୁଁ ରୁହନ୍ତୁ କେବେ ନା କେବେ ସମୟ ଚକ୍ର ଶେଷ ହବ।
ହଁ, ହଁ, ହଁ।
ବଞ୍ଚିଛ ସମସ୍ତେ
କିଛି ନାହିଁ। ତମେ ନିଜ ପଜିଟିଭ ମାନେ ଇଏରେ କାମ କରିଚାଲ ଅଛନ୍ତି ଭଗବାନ ଅଛନ୍ତି। ତମେ ଫିଲ୍ କରିଛ ନା ନାଇଁ କେବେ?
ହଁ ମୁଁ କର୍ମ ଉପରେ କର୍ମ ଉପରେ ସବୁବେଳେଭ ଭ ଭରସା ରଖେ। ମୋ ଭଲ କର୍ମ ହିଁ ମତେ ଆଗକୁ
ନିହାତି ନିହାତି। ଆଜି ତମେ କାହା ପାଇଁ ଭଲଟା ଚିନ୍ତା କରିଛ ବି ନା ଭଗବାନ ତମ ପାଇଁ ଭଲ ଚିନ୍ତା କରିଦେଇଥିବ ଆଗୁଆ ଆଉ କାହା ପାଇଁ ଖରାପ ବି ମନରେ ଚିନ୍ତା କରୁଛ ନା ସେଇଟା ବି ମା ଥୁଆ ହେଇଥିବ।
ଖରାପ ଚିନ୍ତା କେ ବଳ ଆସୁଛି ମାନେ ଯେତେବେଳେ ବ୍ୟସ୍ତ ହେଇଯାଉଛି ଗୋଟେ ଜିନିଷକୁ ମାନେ ତମେ ନ ନ ହେଇକି ବି ଦୋଷୀ। ତମେ ସେଇ ଜିନିଷରେ ମାନେ ନିତି ଦିନ ଜିନିଷକୁ ତମର ମାନେ ହେଇଯାଉଛି। ତ ସେଇ ସମୟରେ କଣ କି ବ୍ୟସ୍ତରେ ମୁହଁରୁ ବାହାରି ଯାଉଛି। ଯେ ତୋ ସହିତ ବି ଏଇଆ ହେଇଯାଉ। ମନ ବହୁତ ସ ଫା ଅଛି କି ନାଇଁ କାହାର କିଛି ନ ହଉ ସେ ମୁହଁରୁ ବାହାରି ଯାଉଛି। ହଁ ମାନେ ମଣିଷ ନା ରକ୍ତ ମାଂସରେ ଗଢ଼ା ସମସ୍ତଙ୍କର
ସେଇଆ ସେମିତି ହେଲେ ତ ମୁଁ ଭଗବାନ ବନଯିବି। ରକ୍ତ ମାଂସରେ ଗଢା ମଣିଷ ମାନେ ବି ତ ମୋର ଇମୋସନ ଅଛି। ରାଗ ବେଳେ, ମୋ ପାଠ
ହଁ, ହଁ। ନିହାତି ନିହାତି ସେଇଟା ସେଇଟା ମ୍ୟାଟର ନୁହଁ ଜଣେ ଜଣେ ଥାନ୍ତି କିଛି ନାଇଁ ଭଲ ଜିନିଷ ଟାକୁ ବି ସେ ଯୋଉ କୁହନ୍ତିନି ମାନେ ଭଲ ସଜା ମାଛରେ ପୋକ ପକେଇବା ଲୋକ।
ସେ ଗ୍ରହଣ କରିପାରିବେନି। ତାଙ୍କୁ ଯୋଉ ଘୁଷୁରୀ ପ୍ରକୁଟି ପା କଦଳୀକୁ ତାଙ୍କୁ ଗନ୍ଧାଏ। ସେ ସେଇଭଳି ତାଙ୍କୁ ତମେ ସେବା କରି ନେଇ ଦେଇ ଥୋଇଥିବ ବି ସେ ଏଥିରୁ ବି ଗୁଣ ବାହାର କରିବି। କାହିଁକିନା ସେ ରୋଲ ଟା ହିଁ ସେତିକି ପାୱାରଫୁଲ। ସେ ସେ ରୋଲ ପାଇଛନ୍ତି ନା। ତ ସେ ପ୍ଲେ କରିବେ।
ହଁ, ହୁଁ ଆଉ ତେନ ଆରେ ସବୁକୁ କିଛି ଭାବନି।
ହଁ ତାଙ୍କର ସମୟ ଅଛି ଆମର ବି ସମୟ ଆସିବ। ଭଗବାନ ନିଶ୍ଚୟ ସମୟ ଚକ୍ରରେ ସମସ୍ତଙ୍କୁ ଦିନେ ନା ଦିନେ ବଦଳାଇ ଦେବେ।
ହଁ ଠିକ ଠିକ ତମେ। ଠିକ ମାନେ ଠିକ ଅଛ କିନ୍ତୁ କଣ କି ବେଳେ ବଳେ ଟିକେ ମାଇଣ୍ଡ- ରହେ କାମ ହଁ ବ୍ୟସ୍ତ ହଉଛି କାମ ଏପଟେ ସେପଟେ ସେଟା- ହୁଏ ମା ତମେ ତମେ ବୋଲି ନୁହଁ ଆମର ବି ଆମ- ସିଚୁଏସନ୍ ରେ ବି ସେମିତି ହଉଥିଲା ଆମେ ଘରେ ରହିକି ତ ଆମେ - ପାଗଳ ଲାଗୁଥିଲା ମୁଁ ତ ବହୁତ ପରେ କାମ-
ହୁଁ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ।